ହ୍ୟାଲୋ ଜୟ ଗୁରୁ ଜୟ ଗୁରୁ।
କଣ କରୁଛ?
ଏଇଠି ବସିଛି ସବୁ କାମ ସରିଲାଣି ତ ବସିଛି। ଏତେ ଜଲଦି କଣ ନିଦ ହବ।
ହଁ ସାଙ୍ଗେ ସାଙ୍ଗେ କଣ ନିଦ ହବ ମୋର ବି ସେଇ ସବୁ କାମ ଏବେ ସରିଗଲାଣି। ଏଁ ଖାଇବା ପିଆବା ସରି ବାସନଫାସନ ମାଜିଦେଲି। ମୁଁ କହିଲି ଭାଉଜ କଣ କରୁଛନ୍ତି ପଚାରିବା।
ହଁ।
ଆଉ ପିଲାମାନେ ଶୋଇଲେଣି?
ପିଲାମାନେ ଗୋଟେ ଅପାଘରେ ରହିଲା। ଆଜି ପିସା ଙ୍କ ନାଇଟି ସିଫ୍ଟ ଅଛି ଆଉ ଗୋଟେ। ଭାଇଙ୍କ ପାଖରେ ଏପଟ ସେପଟ ହଉଛି ଆଉ।
ତାଙ୍କୁ ତ ନିଦ ନଥିବ।
ନା ହୁଁ ହୁଁ ହୁଁ।
ହୁଁ।
ଛୁଆ ମାନଙ୍କୁ ନିଦ ନାହିଁ କିନ୍ତୁ ଯିଏ ଅପା ଘରେ ଅ ଛି ସିଏ ସଇ ଶୋଇ ପଡିଲାଣି। ଆଠଟା ର ସାଢେ ଆଠଟା ର ତାକୁ ଦିନ ଯାକ ଶୋଇବାକୁ କହିଲେ। ସେ ଶୋଇ ପଡିବ।
ହୁଁ ପିଲା ମାନଙ୍କୁ ବେଶୀ ନିଦଟା ପାଠ ଟାଇମ ରେ ଲାଗେ।
ପାଠ ଟାଇମ୍ ରେ ଲାଗେ ହାର୍ଡ ହେଇଯାଏ ନା ପାଠ ଟା ଆଗରୁ ଏତେ ମାନେ ଶୋଉନଥିଲେ ଆଉ ଆଉ ଦିହି ପରେ ବି ଟିକେ ଖରାବେେଳେ କଣ ଶୋଇବାକୁ ଟାଇମ୍ ମିଳୁଥିଲା ଏବେ ଟ୍ୟୁସନ୍ ପଳେଇ ଯାଉଛନ୍ତି ଆଉ କଉ ଶୋଇବାକୁ ଟାଇମ୍ ହଉନି ସେଥିପାଇଁ ତାକୁ ଟିକେ ଉଁ-ତାପରେ ତିନି ଚାରି ଥର ପୁରା ସାଇକେଲରେ ଯିବା ଆସିବା ହଉଚି ନା
ହଁ।
ସ୍କୁଲ୍ ଯାଉଚି, ଟିଉସନ୍ ଯାଉଚି ଅପା ହରକୁ ଯାଉଚି ଫୁଣି କଣ ଛାଡି ଦଉଚି ଯଦି ଫୁଣି ଘରକୁ ପଳଉଚି ନେବା ପାଇଁ। ଏମତି ହେଇକିରି ତାକୁ ଟିକେ ମାନେ ଥକା ଥକା ଲାଗୁଚି ଆଉ।
ହଁ ଏତେ ଏତେ ସାଇକ୍ଲିଂ ହଁ -ଏତେ ଏତେ ସାଇକ୍ଲିଂ କଲା ବେଳକୁ ଥକା ଲାଗିବ
ହଁ ଆଉ ଛୋଟ ଛୁଆ ଟା ନା ତେଲ ଫେଲ ମାଲିସ୍ କରିଦେଲେ ଟିକେ ଇଏ ହେଇଯାଆନ୍ତା। ଆ ସେତ ଏପଟ ସେପଟ ହଉଚି ଅପଡାଉନ୍ କରୁ ସିଏ ଆଉ କଉ ରହୁଚି ଥୟ ହେଇକି। ଆଉ କଣ ରୋଷେଇ କଲ?
ଆଜି ଯଉ ରୁଟି କରିଥିଲି ତା ଦେହେରେ ଟିକେ ଗୁଆ ଘିଅ ଟିକେ ମାରି ଦେଇଥିଲି
ହୁଁ।
ଆଉ ଆଳୁ ବାଇଗଣ ତରକାରୀ ଟିକେ ହେଇଥିଲା
ହୁଁ।
ସେଇଆ କୁ ଖାଇଦେଲୁ ଆଉ ଗୁଆଘିଅ ଟା ବାସ୍ନା କିନ୍ତୁ ବହୁତ୍ ବଢିଆ। ଗାଁ ରେ ଯଉ ସେ ପୁରା ଦେଶୀ ଘିଅ ନା ପୁରା ତା ବାସ୍ନା ଟା ବହୁତ୍ ଭଲ୍ ଲାଗେ ଏ ଏଠୁ ଯଦି କିଣିବ ନା ସେତିକି ଭଲ ମିଳିବନି ପୁରା ଦେଶୀ
ହେଲେ କଣ କରିବା ନ ମିଳିବା ପାଇଁ ତ ଏଇଠୁ ବି ଜଣେ କିଏ ଦଉଚି ଯେ ଦେଖିବାକୁ ପଡିବ ଆଉ କାରଣ ଗାଁ ପଟକୁ କିଏ ସେ ଆଉ ଯାଉଚି ଆଉ ଆଣୁଚି।
ନା ନା ଏଇଠି ଆମର ଯିଏ ଆଣିକି ଦିଅନ୍ତି ନା ଆମ ଆମ ଘରେ ଘିଅ ହେଲେ ସେ ଗାଁ ରୁ ଆଣନ୍ତି।
ଓ ଗାଁ ରୁ ଆଣନ୍ତି ଓ-ହ ତାହେଲେ ଭଲ ଅଛି।
ସେଇଥିପାଇଁ ସେ ପୁରା ବାସ୍ନା ଟା ତାର ବଢିଆ।
ହଁ- ହଁ ବରହ୍ମପୁରିଆ ବୋଧେ?
ଆଁ। ମୁଁ ଜାଣିନି ନା ଆମେ ଜାଣିନୁ କଉ ଜାଗା।
ହଁ ଯାହାବି ଆଉ ଆମର ତ ପିଓର ଜିନିଷ ଦରକାରେ।
ହଁ। ତ ଏଇ ବାରଶ ଟଙ୍କା ସେଠୁ ଦେଇ କାଇଁ ନ ଆଣିବ ଭଲ ଜିନିଷ ଏଠୁ କାହିଁକି ସେ ବାରଶ ଦେଇକି ଖରାପ୍ ଜିନିଷ
ହଁ ତାପରେ ତା ଦେହରେ ମିଶେଇ ଦଉଛନ୍ତି। ନାଇଁ ବେଶୀ ନଉଚି ପନ୍ଦରଶ ନା ଷୋଳଶ କଣ ନଉଚି ତାପରେ ସେ ପୁଣି ମିଶେଇ ଦଉଚନ୍ତି ମ। ଏଇ ଯଉ ଆଗୁରୁ ଯଉ ଡାଲଡା ଘିଅ ଟେ ଗୋଟେ ଖିଆ ହୁଏନି କିଏ ସେଇ ସେ ଦାନା ଦାନା ମିଶେଇ ଦଉଚନ୍ତି ସେଟା ବସିଲେ ତରଳି ଯିବ ଆଉ ଯେମିତି ଖରାରେ ଥୋଇଲେ ନହେଲେ ଗରମ୍ କରିଦେଲେ ହେଲେ ତରଳ ଯିବ ତା ତାଥିରେ ମିଶିଯିବ ଆଉ।
ହୁଁ।
ଆଉ ସେଥିପାଇଁ ମୁଁ ଏପଟୁ ବି ଜମା କିଣେନି କିନ୍ତୁ ଗୁଆ ଘିଅ ଟା ସମସ୍ତେ ଖୋଜନ୍ତି ଭାଇ ପୁଅ ସବୁ ଖୋଜନ୍ତି।
ହଁ।
ଆଉ ଅରୁଆ ଭାତ ହବ ମାନେ ତାଙ୍କର ଆଉ କିଛି ଦର୍ କାର୍ ନାହିଁ ଡାଲ୍ମା କୁ ସାଇଡ୍ କରିଦେବେ ଖାଲି ଘିଅ ଭାତ ଆଉ ଟିକେ ସାଇଡ୍ ରେ କଣ ଟିକେ
ହଁ ଅରୁଆ ଭାତର ଉପରେ ରୁଆଝର ଦେଇ ବଢିଆ ବାସ୍ନା
ତାର ବଢିଆ ବାସ୍ନା ଟିକେ ଲୁଣ ପକେଇଦେଲେ ଖାଲିରେ ବି ଖାଇ ହେଇଯିବ ମୁଁ ବି ଖାଇଦିଏ।
ମୁଁ ବା ସେମିତି ଭାତ ଖାଏ ଘିଅ ପକେଇକି କିନ୍ତୁ ଘିଅ ଟା ବେଶୀ ଖାଇଲେ ମୋଟା ହେଇଯିବ ନା।
ହଁ ମୋଟା ହେଇଯିବ ପୁଣି ତ ଅଣ୍ଟି ପାଖରେ ଜଳିବ।
ହଁ ସେଥିପାଇଁ ମୁଁ ଏବେ ଧୀରେ ଧୀରେ କମେଇଲେଣି ନହେଲେ ମୋର ଘିଅ, କ୍ଷୀର, ଛେନା ଦହି ମାନେ ଟୋଟାଲ ଇଏ ଆଇଟମ
ହୁଁ ଯେତେକ କ୍ଷୀରର ଛେନାର ସବୁ ଜିନିଷଟା ଆଉ ବାରିଲେ ଭଲ ନୁହେଁ ବାରିଲେ ପଛରେ ଖାଇପାରିବନି କିନ୍ତୁ ସବୁ ଖାଇଲେ ଭଲ।
ମତେ ବହୁତ ପସନ୍ଦ ଏସବୁ।
କ୍ଷୀର ଫିର ଖାଇଲେ ହାଡ଼ ଷ୍ଟ୍ରଙ୍ଗ ହବ ଦେହରେ ଲାଗୁ ନ ଲାଗୁ କିନ୍ତୁ ହାଡ଼ ଟା ଷ୍ଟ୍ରଙ୍ଗ ହବ।
ହଁ ହାଡ଼ ଟା ଦେହ ମାନେ ସୁସ୍ଥ ବି ରହିବ କାହିଁକି ନା ଦେହ ତ ମାନେ ବେଶୀ ଦର ଦେଲେ କି ମାନେ କୋଡିଏ ପଡି ଯାଉଛେ କି କିଛି ଖଣ୍ଡିଆ ଖାବରା ହେଇଯାଉଛି ତାହେଲେ ଆମେ କଣ କରୁ ଛନ୍ତି ନା କ୍ଷୀର ଉଷୁମ ଜଷ୍ଟ ହାଲକା ଉଷୁମ କ୍ଷୀରରେ ତା ଦେରେ ଟିକେ ହଳଦୀ ପକେଇକି ଯଦି ଆମେ ପିଇବା ତାହେଲେ ଦେହ ପୁରା ଦରଜ ଟା କମି ଯାଏ।
ଠିକ କଥା କହିଲ। ସେଟା ଜର ହଉ କି ଥଣ୍ଡା ହଉ ଦେହମୁଣ୍ଡ ଦରଜ ହଉ ସେଟା ଟିକେ
ହଳଦୀ ପକେଇ ପିଇବ।
ହଁ ଆଉ ଖାଲି କ୍ଷୀର ପିଇଲେ ତ ହଁ ଖାଲି କ୍ଷୀର ପିଇଦେଲେ ସେଇ ଟା ଗ୍ୟାସ୍ ହେଇଯିବ ପ୍ଲସ ଖାଲି ପାଟି ସୁନ୍ଦର ଆଉ। ପାଟିକୁ ଟେଷ୍ଟ ଖାଲି ଆଉ।
ମାନେ ଏତେ ଗରମ ଲାଗୁଥିଲା ମାନେ ଫ୍ରିଜ ପାଣି ତ ପିଇଲେ ଦେହ ଖରାପ ହେଇଯିବ। ସେଥିପାଇଁ ମାଠିଆ ହଁ। ମାଠିଆରେ ପାଣି ବ ସେ ମାଠିଆ ପାଣି ଏତେ ସୁନ୍ଦର ଲାଗୁଛି ନା ପିଇବାକୁ ଏବେ ତ ଏବେ ବି ଯାହାହେଲେ ଟିକେ ଗରମ ଅଛି ନା ମାଠିଆ ପାଣି ପିଅ ବହୁତ ବଢିଆ।
ନାଇଁ ମାଠିଆ ପାଣି ଟା କଣ କି ସେଇଟା ମାଟି ଜିନିଷ ଟା ନା ସେ ଏଟା ସବୁବେଳେ ଥଣ୍ଡା ରହିଲା ଓଦା ରହିଲା ଆଉ ସେ ପାଣି ଟା ଦେହ ପାଇଁ ବି ଭଲ।
ହୁଁ।
ଫ୍ରିଜ ପାଣି ମାନେ ଯେତେ ଗରମ ଥିଲେ ବି ଫ୍ରିଜ ପାଣି ପିଇବା ପେକ୍ଷା ଏ ପାଣିଟା ଦେହକୁ ଭଲ।
ହଁ।
ଫ୍ରିଜ ପାଣିଟା କଣ କରେ ନା ମାନେ ମଣିଷକୁ ଫୁଲେଇ ଦିଏ। ଯୋଉ ଦି ଚାରି ମାସ ସେ ପାଣି ଟା ପିଇବ ନା ସେ ପୁରା ମାନେ ଗାଲ କାନ ଫାନ ସବୁ ମାନେ ବେମାର ହେଇଯିବ। କାନ ଦରଜ ହେଇଯିବ ଗାଲ ଫୁଲିଯିବ ଆଖି ଫୁଲିଯିବ।
ପୁରା ଥଣ୍ଡା ହେଇଯିବ ଯେମିତି ମାନେ ମୁହଁ ଫୁହଁ ଫୁଲି କେମିତି ଗୋଟେ ଦେଖାଯିବ ତ ହଁ। ଗଳା ତ ପୁରା ଦରଜ ହୁଏ ଯେ କିଛି ଖାଦ୍ୟ ତ ଭଲ ଲାଗେନି ଗିଲା ବେଳକୁ ଯେମିତି ଟନ ଯେମିତି ମୋଟା ମୋଟା ଲାଗିବ ପୁରା।
ମୋଟା ଲାଗିବ ଯେମତି ଲାଗିବ ଯେ ମାନେ କିଏ କଣ ବାଡେଇ ଦେଇଛି କି? ତଣ୍ଟି ପାଖରେ ଦରଜ ଲାଗୁଛି ସେମତି ତ ସେମିତି ଲାଗିବ
ସେଥିପାଇଁ ମୁଁ ସବୁ ଭିକ୍ସ ଚକଲେଟ ଟା ରଖିଥାଏ ବାଇ ଚାନ୍ସ ଥଣ୍ଡା ଫଣ୍ଡା ଧରିଲେ, ମୋ ତଣ୍ଟି ଟା ଆଗେ ଦରଜ ଦିଏ। ଥଣ୍ଡା ଧରିିବ ମାନେ, ମୋର ଆଗେ ତଣ୍ଟି ଆଡୁ ଦରଜ।
ଅଁ, ହଁ।
ଆମର ଆଖିଫାକି କେବେ, ଲାଲ୍ ହୁଏନି, ମୋ ଜୀବନରେ ଥରେ କଣ ହେଇଛି ନା? ମୋ ଭାଇର ମୋର ମାଡ଼ଗୋଳ ହେଲୁ ହେଲା। ହଁ, ଏମିତି ମୋ ଭାଇ ସଣ୍ଡେ ଥିଲା। ଏଇଠି ଆଗେ ଡ଼୍ୟୁଟି କରୁଥିଲା।
ହଁ, ହଁ।
ଡିଉଟିକରଥିଲା, ସେଠୁ ସଣ୍ଡେ ଥିଲା। ସଣ୍ଡେ ତ ଡ୍ୟୁଟି ଦିଟା ବେଳେ ଆସନ୍ତି। ଆଉ, ସଣ୍ଡେ ଦିନ ମାନେ ମୋର। ମୁଁ ସବୁବେଳେ ସଣ୍ଡେରେ ରୋଷେଇ କରେ।
ହଁ।
ଆଉ, ମୁଁ କଣ କରେ, ଚିକେନ କରେ ରୋଷେଇ ହେଲା।
ହଁ।
ସେଇଠୁ କଣ ହେଲା, ସଣ୍ଡେ ଥିଲା ଦୁଇଟାରେ ଆସିଲା, ତାର ଗାଧେଇ ପାଧେଇ କିରି ପସିଲା। ଖାଇଆକୁ ମମି, ମୁଁ, ଆଉ, ମୋ ଭାଇ। ଆଉ, ମୋ ବାପା ଗାଁକୁ ଯାଇଥିଲେ, ମୋ ଜେଜେମା ଆସିଥିଲା ତାଙ୍କୁ ଛାଡିବା ପାଇଁ। ଗାଁକୁ ଯାଇ ହଁ, ଗାଁକୁ ଯାଇଥିଲେ। ହଠୁ ସେଇ ଦିନ ପୁଣି ସେ ରିଟର୍ଣ ହଉଛନ୍ତି। ମାନେ ସେଇଦିନ ସେ ବସ୍ ରେ ବସିବେ, ତା ପରଦିନ ଆସି ପହଞ୍ଚିବେ।
ପଅଁଞ୍ଚିବେ।
ହଁ। ହଠୁ କଣ ହେଲାନା, ଖାଇ ବସୁଛୁ, ମତେ ମୋ ଭାଇ ଗୋଟେ କଣ ପାଇଁ ପଇସା ମାଗିଲା? କହିଲା କି ମୋ ଗାଡିରେ ତେଲ ନାହିଁ, ପଇସା ଦେ! ମୁଁ କହିଲି ମୋ ପାଖରେ ପଇସା ନାହିଁ, ମୁଁ କୋଉଠୁ ଆଣିବି? ମୋ ମମି କହିଲା ତୁ ଦୟା ଦେ ନ ଦେ, ଆଉ ମୁଁ ଟିକେ ଚିଡ଼ି ଗଲି। ମୁଁ କହିଲି କାହିଁ କହିଲୁ ବୋଲି ମତେ-ଏଁ ସେଠୁ ମ ଭାଇ ଖାଉଥାଏ। ମୁଁ ଖାଇସାରି ହାତ ଧୋଇକି ଆସିଲି। ମୋ ମମି-ଇଁ ମତେ ମାଗିଲା ବୋଲି, ମୁଁ ଚିଡିକି କଣ କହିଲି, ସେ ଯୋଉ ଖାଉଥିଲା ତା 'ଦେହରେ ପାଖରେ ମଗେରେ ଗୋଟେ ପାଣି ଥୁଆହେଇଥିଲା। ମୁଁ ସେ ମଗ୍ ଗୋ ପାଣି ଟେକିକି ଫୋଫାଡ଼ିଦେଲି। ରାଗିକି, ଏଇ-ଇ ମାନେ ଦେଢ ବର୍ଷ ତଳର କଥା। କହୁଛି ହେଲା। ହଁ, ରାଗିକି ଫୋପାଡ଼ି ଦେଲି। ତା'ଭାତରେ ପାଣି ପଶିଗଲା। ହେଲା ସଉ ପାଣି ପଶିଗଲା। ତା'ପରେ ଯଉ କଣ ହେଲା ନା ଆମ ମମି ସବୁ ଉଠିକି ମତେ ମାଇଲା। ମତେ ମାଇଲା। ମୁଁ କହିଲି ତୁ ତ ପୁଅ କିଛି କହୁନୁ, ମତେ ମାଇଲୁ କଣ ପାଇଁ ହେଲା? ହେଠୁ ତା'ପରେ ନୁ ମୋ ଭାଇର ମୋର ଝଗଡା ହେଲା। ଭାଇର ମୋର ଝଗଡା ହେଲା ବୋଲି, ମୋ ଭାଇ କଣ କଲା ନା ମତେ ଗୋଟେ କଣ କହିଲା? ହେଲା ହେଟୁ ମୁଁ ତାକୁ ନୋଉଟେଇ କଣଟା କହିଦେଲି। ସିଏ ମତେ ମାରିବାକୁ ମାନେ ସିଏ ମତେ କେବେ ହାତ୍ ତ ଉଠାଏନି ମାରେନି କେବେ ଯିବନେ। ସିଏ ମତେ ଏମିତି ଗେଲ୍ ମାନେ ଇଏ କରି ମାରିଆକୁ ଉଠେଇଛି ଖାଲି ହାତ। ମୁଁ ମୋ ହାତରେ କିଛି ନଥିଲା। ମୋବାଇଲ୍ ଟା ଥିଲା। ମୁଁ କଣ କଲିି ଏତ୍ ଏତେ ଜୋର୍ ରାଗିଯାଇଥିଲି, ମୋବାଇଲ୍ ଏକାଥରେ ଏମିତି ଫୋଫାଡ଼ିଲି ମୁହଁ ପାଖେରେ ଏକାଥରେ ପଶିଗଲା। ସେ ଜୀ ଆମେ କହୁଛୁ ଏତେ ବଡ ହେଇଗଲୁଣୁ, ଆମେ ଭାଇ ଭଉଣୀ କେବେ ମାଡୋଳୋ ହେଇନି ସେଇ ଜୀବନରେ ଥରେ।
ସେଇଟା ମନେ ପଡୁଚି ଆଉ।
ସେଇଟା ସବୁଦିନ ମନେ ରହିବ। ମାନେ ମୋବାଇଲ୍ ଫୋପାଡିଲି ବୋଲି ମାନେ ତା ମୁହଁ, ମାନେ ନାକ ପାଖରୁ ଏମିତି ଖସିଗଲା। ଫାଟି ଯାଇଥାନ୍ତା ପୁରା ମୁହଁ।
ମାନେ ନାକ ଫାଖ କିଛି ହେଇନି, ମୋବାଇଲ କଣ ହେଇଛି ନା ନାଇଁ?
ମୋବାଇଲ୍ ପୁରା ଭାଙ୍ଗିଗଲା।
ମୋବାଇଲ ଟା ଭାଙ୍ଗିଲା କିନ୍ତୁ ନାକରେ ମାନେ ବାଜିନି କି ବ୍ଲଡ ପ୍ଲଡ ବୋହିନି ନହେଲେ
ନହେଲେ ତ ମୁଁ ଅବସ୍ଥା ବା ମୋବାଇଲ ଫୋପାଡିଲି ବୋଲି ମମି ଯୋଉ ଆ ପୁଣି ମମି ମାଇଲା ରାଗିଲା ସୁଦୁ ସୁଦୁ କାନ୍ଦିଲି କାନ୍ଦିଲି ପଟୁ ତାପରେ କଣ କଲି ମୋ ବାପାଙ୍କ ପାଖକୁ ଫୋନ କଲି
ହଁ।
ନା ବାପାଙ୍କ ପାଖକୁ ଫୋନ କଲି ମୁଁ କହିଲି ଉଁ ଉଁ ମତେ ମାରୁଛନ୍ତି ଇଏ କରୁଛନ୍ତି ଏମିତି କହିଲି ଆଉ ହେଲା
ହେଟୁ ତାପରେ ଯ ତ ମାପା ମାଆ ଗଲେ ମୁଁ ସବୁ ଫୋନ୍ ଏତିକି କହି ଫୋନ୍ ଟା କାଟ ସ୍ୱିଚ୍ ଅଫ୍ କରିଦେଲୁ ହଁ ଠିକ ଅଛି ରଖୁଛିି ଆଉ ଶୋଇବି ନହେଲେ ଆଉ ଟିକେ ପରେ ଫୋନ କରୁଛି ହୁଁ।